ହ୍ୟାଲୋ।
ଗୁଡ଼ ମୋର୍ନିଂ ସିଷ୍ଟର।
ଭେରି ଗୁଡ଼୍ ମୋରିନିଂ।
ଆଉ ଆପଣଙ୍କ ଆଡେ ପାଣିପାଗ କେମିତି?
ବର୍ଷା ତ ହଉଚି ଆଉ ଆପଣ ଆଡେ?
ଆମର ବି ବର୍ଷା ହଉଛି।
ହୁଁ ବର୍ଷା ଦିନ ବର୍ଷା ହବ ତ।
ଆଉ କଣ ଖାଇଛନ୍ତି କଣ?
ମୁଁ ଖାଇଥିଲି ଇଟିଲି, ଇଟିଲି ଗୁଗୁନି ଖାଇଥିଲି। ଆପଣ?
ମୁଁ ପୁରୀ ଆଉ ଘୁଗୁନି।
ଓହୋ। ଆଉ।
ଘରେ ବନେଇଥିଲେ ନା କୋଉ ମାର୍କେଟ?
ନା ଘରେ ବନେଇ ଖାଉଛୁ ଆମେ ଆମେ ଆଉ ସବୁ ଭଲ?
ହୁଁ ଆଉ
ହଁ ଭଲ। ଘରେ ସମସ୍ତେ କେମିତି ଅଛନ୍ତି?
ଘରେ ତ ଆମର ବି ସବୁ ଭଲ ଅଛନ୍ତି। ହାପିକ ଆପଣଙ୍କର ସବୁ ଭଲ ଅଛନ୍ତି କେତେ ଜଣଙ୍କ ଆପଣଙ୍କର କେତେ ଜଣ ମେମ୍ବର ଘରେ?
ଆମ ଚାରି ବା
ଚାରି ଜଣ। ଓ ହୋ
ହୁଁ।
ଆପଣଙ୍କ ଘର କୋଉଠି?
ଆମ ଘର ଆମ ଘର କଟକ ଆମେ ଭୁବନରେ ରହୁଛୁ।
ହୁଁ ହୁଁ ମୁଁ ବି ଜାଣିଥିଲି ଭୁବନ।
କେମିତି?
ପ୍ରାୟ ଲୋକଙ୍କ ସହିତ ତ ଭୁବନରୁ କଥା ହଉଛି।
ହଁ ଆପଣଙ୍କ ଘର ଟା କୋଉଠି?
କମେକ୍ଷ୍ୟା ନଗର।
ଓହୋ କାମାଖିଆ। ଆଉ
ଆଉ ଆପଣଙ୍କୁ କୋଉଆଡେ ବୁଲିବା ପାଇଁ ଭଲ ଲାଗେ ଟ୍ରାଭେଲିଙ୍ଗ?
ବୁଲିବାକୁ ତ ମତେ ସବୁଆଡେ ଭଲ ଲାଗେ ମତେ
ତଥାପି କୋଉଟା ଗୋଟେ ପୁରା ବେଷ୍ଟ ଜାଗା।
ହୁଁ ମୁଁ ମତେ ପୁରୀ ଟ ମୁଁ କେବେ ଯାଇନି। ଏଇ ଆମ ଭୁବନେ ପାଖ
ଓଡିଆ ହେଇକି ପୁରୀ କେବେ ଯାଇନାହାନ୍
ହଉଚି ପୁରୀ ତ କେବେ ଲାଗିନି
ଓ ଓଡ଼ିଆ ହେଇକି ପୁରୀ ଯାଇନାହାନ୍ତି।
ଆପଣଙ୍କର ଭଏସ୍ କଟ୍ ହଉଚି ନେଟୱାର୍କ ପାଉନି।
ହଁ ବର୍ଷା ହଉଚି ସେଥିପାଇଁ ନେଟୱାର୍କ ପ୍ରୋବ୍ଲେମ ଟିକେ ହଉ
ହୁଁ ହୁଁ।
ଫୁଣି ବାହାରେ ଏମିତି ବସୁଛି ହୁଁ।
ଆଉ କଣ କୁହ। କୋଉ ଜାଗା ଅଧିକ ବୁଲିବା ପାଇଁ ତମ ଟାର୍ଗେଟେ ଅଛି ମାନେ ଓଡିଶା ବାହାରେ? ନା ଓଡିଶା ଭିତରେ କୋଉ କୋଉ ଜାଗା?
ଏଇଠି ଯୋଉ ମୁଁ ତ ପୁରୀ ଯିବା ପାଇଁ ମୋତେ ସେଇଟା ଗୋଟେ ଆଶା ଅଛି ପୁରୀ କଉଦିନ ଯିବି। କଉନା ଝାକୁରଙ୍କ ଡୋରି ଲାଗିବ ଯିବି ପୁରୀ ଯିବି ଆଉ ଏଠିକି ଦେଓଘର।
ଓଃ
ଯାଇଥାନ୍ତୁ ଏଇ ଜୁନ ମାସରେ ତାପରେ ଟିକେ ଅସୁବିଧା ଆଉ ଟିକେ ପ୍ରୋବ୍ଲେମ ହେଇଗଲା
ହଉ ମୁଁ ଆଶା କରୁଚି ଆପଣ ହେଇ ଜାଗାକୁ ଯାଆନ୍ତୁ ବୋଲି।
ହୁଁ।
ଆଉ କଣ ଆପଣଙ୍କର କଣ ଜାଗା କଣ ଭଲ ଲାଗେ ଆପଣଙ୍କ ହିଆଡେ ମାନେ କଣ କଣ ସବୁ ଭଲ ପର୍ବ ହୁଏ?
ଧସ
ବଳଯାତ୍ରା ତ
କଁ କହିଲେ?
କୋଉ କୋଉ ପର୍ବ ଅଧିକ ସୋ କୋଉ କୋଉ ପର୍ବ ଅଧିକ ଭଲ ଭଲ ହୁଏ ମାନେ ବଳଦ ଯାତ୍ରା ଗୋଟେ ଆଉ
ହଁ ଗଣେଶ ପୂଜା ବି ଆମର ଇଆଡେ ଭଲ ହୁଏ।
ରଜ
ହୁଁ ରଜ ବି ଭଲ ହୁଏ। ଆଉ ଦଶହରା ଆଉ ଗଣେଶ ପୂଜା ଆଉ ରଜ ଆଉ କାଳୀପୂଜା କାଳୀପୂଜା ହଁ ବି ଭଲ ହୁଁ ଆମର ଏଇଠି ସବୁ ଲକ୍ଷ୍ମୀ ପୂଜା ବି ସେମିତି ହୁଏ ଆମର ବି ହୁଁ ଆପଣଙ୍କ ଆଡେ?
ଆମ ଆଡେ ଦଶହରା ଦୀପାବେଳୀ କାର୍ତ୍ତିକେଶ୍ଵର, ବିଶ୍ଵକର୍ମା ଆମର ସବୁ ଭଲ ହୁଏ ଅଲ୍
ହୁଁ ଆମର ବି ତ ହୁଁ ଆଉ ରଥଯାତ୍ରା କେମିତି କଣ ହବ ଆପଣଙ୍କ ଆଡେ?
ରଥଯାତ୍ରା ତ ଆଉ ବଢ଼ିଆ ହୁଏ। ଆପଣଙ୍କ ଆଡ଼େ?
ହଁ ଆମର ବି ଭଲ ହୁଏ।
ରଥ ଷ୍ଟାର୍ଟ ହେଲାଣି?
ହଁ ହେଲାଣି ଆମର ରଥ ଆମର ଇଆଡ଼େ ତିନିଟା ରଥ ହୁଏ। ତିନ୍ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ତିନିଟା ରଥ ହୁଏ। ହୁଁ
ଆଉ କଣ କୁହନ୍ତୁ ଆପଣ ଏଇ ଆପ ବିଷୟରେ କୋଉନଠୁ ଜାଣିଲେଣି କେବେଠୁ?
ମୁଁ ଏବେ ଜାଇଁଲିି ନୂଆ
ଏଇ ଜଷ୍ଟ
ହୁଁ ଏଇ ନାଇଁ ଯୋଉ ହଉଚି ଇ ଏଇ ପନ୍ଦର କୋଡିଏ ଦିନ ହବ।
ପନ୍ଦର କୋଡ଼ିଏ ଦିନ ହବ ନୂଆ
ହୁଁ ହୁଁ ହୁଁ ହୁଁ
ମୁଁ ତ କାଲି କେତେ କଣ କମ୍ପ୍ଲିଟ୍ କଣ କଲେଣି କେତେ?
ହଁ ସେମିତି ହଁ ହେଇଗଲାଣି କେତେ? ସେଇ ତେଇଶ ଚବିଶଟା ହେଲାଣି କଲ
ହୁଁ ହୁଁ ମୁଁ ତ କାଲି ନୂଆ କରିଚି ଏଟା ଟାର୍ଗେଟ ରଖିଛି ତିରିଶଟା ପୁରା ଫିଫ୍ କମ୍ପ୍ଲିଟ କିନ୍ତୁ ମୋର ତିରିଶଟାରୁ ହେଇଚି କେତେ ଛବିଶ ପଚିଶଟା ନା ଛବିଶ ଟା ତିରିଶଟା ସାରିଦେବି ଦି ଦିନ ଭିତରେ
ଭଲ ମୋର ର ମୁଁ ସାରିଦେବି ମତେ ଟିକେ କାମ ବି ମୋର ଟିକେ ପଡି ଯାଉଛି ହେଠୁ ମୁଁ ଟିକେ
ସାରି ଦିଅନ୍ତିଣି ମୋର କିନ୍ତୁ ଏକ୍ଜାମ ଥିଲା ପ୍ରାକ୍ଟିକାଲ ଏକ୍ଜାମ ଆଇ ଟି ଆଇ ରେ କିନ୍ତୁ ମୁଁ ଏଥିପାଇଁ ଆଉ ଏତେ ଧ୍ୟାନ ଦେଲିନି ମୁଁ କାଲି ମତେ ମୋ ଦେଇ କହିଲେ ପୁଅ କରୁନୁ କାଇଁ ମୁଁ କହିଲି ହଉ ଦେଖ ମୁଁ ଏକୁଟିଆ ମରେ ଯାହାକୁ ମ ସାଙ୍ଗମାନଙ୍କୁ ଯଦି କହନ୍ତି ସରନ୍ତାଣି ମୁଁ କିନ୍ତୁ କହୁନି ଦେଖିବା ନିଜେ ନିଜେ କରିବା ଆପଣଙ୍କ କଣ କୋଉ କ୍ଲାସ୍ ଏଇଟା? ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।